ହ୍ୟାଲୋ।
ଶୁଭିଲା?
ହଁ ଏବେ ଶୁଭିଲା। ଆଉ କଣ କରୁଚ?
କିଛି ନାହିଁ ଯାଇଥିଲି ଝୁଅକୁ ନେଇକି ପୋଲିଓ ଦବା ପାଇଁ।
ଓହୋ।
ଆଜି ପୋଲିଓ ନା।
ଓହୋ।
ପୋଲିଓ ଖାଇବା କଥା। ଯାଇଥିଲି ପୋଲିଓ ଦବା ପାଇଁ।
ମୁଁ ତ ଏଇ ଦୋକାନ ପଲେଇ ଆସିଛି ଆଉ।
ଦୋକାନ ଯାଇଚୁ। ତୁ ଆଜି କଣ ଦୋକାନ ତୋ ବାପା କୁଆଡେ ଯାଇଚନ୍ତି କି?
ମୋ ବାପା ବୋଉ ଯାଇଚନ୍ତି ବା ଆମ ମାଉସୀ ଘଟିକି।
କଣ ପାଇଁ କିଛି କାମରେ ନା କଣ?
ଏଇ ପୁଅ ମା ମାଉସୀ ଝିଅକୁ ଦେଖିବାକୁ ହେଇ ଯାଇଛନ୍ତି ଆଉ।
ଆଚ୍ଛା। ଏ ଖରା ହଉଚି ତ କେମିତି ଗଲେ ବେ?
ବାଇକ ରେ ଯାଇଚନ୍ତି ଆଉ।
ଆଉ ସେଇଥିପାଇଁ ଆଉ। ତୁ ଦୋକାନ ଯାଇଚୁ କ ଖାଇକି ଯାଇଚୁ?
ଆଜି ଯେ ଯେ ଯୋଉ ହାପି ଦାଦ ଘୁଗୁନି ଆଣିଥିଲେ ବ ବରା ଆଣିଥିଲେ ଆଉ ଗାଁକୁ ଆସିଥିଲା ଘୁଗୁନି। ସେଠୁ ବି ଆଣିଥିଲୁ ବୋଉ ପିଠା କରିଥିଲା ଖାଇଦେଲି ଆଉ।
ଉଁ ହୁଁ। ହୁଁ ଟିଭିର ଖାଇଚି। ମୋର ଦେହ ଟିକେ ଭଲ ନାହି ସେଇଥି ପାଇଁ ଆଜି ବାହାର ଖାଇବା କିଛି ଖାଉନି ପା। ପେଟ ଟିକେ ଖରାପ ହେଇଯାଇଛି। ଏ ମୁଁ ଏନେ ବାହାର ଜିନିଷ ଖାଇବିନି ଖାଲି ରୁଟି ଖାଇବି।
ଆଉ ଝିଅ କଣ କରୁଚି?
ଏ ଝିଆ ଏଠି ଖେଳୁଥିଲା। ଆଉ ତ ବୋଉ ହେରିକା ଆଜି ପଳେଇ ଆସିବେ ନା ରହିବେ।
ନା ପଳେଇ ଆସିବେ ସେ ସନ୍ଧ୍ୟା ସୁଦ୍ଧା କି ସାତ୍ ତୁଟା ସୁଦ୍ଧା ପଳେଇ ଆସିବେ ଆଉ।
ହୁଁ ହୁଁ। ପଳେଇ ଆସିବେ ଦେବେ ନା।
ହଁ ହଁ।
ଆଉ ତମ ଆଡେ କାଲି ବର୍ଷା ହେଇଚି ନା?
ହଁ ଆମ ଏଡେ କାଲି ବର୍ଷା ଜୋର୍ ରେ। ଛାଡିଲାନି ରାତି ବେଳ ଜଉ ପର୍ଯ୍ୟନ୍ତ ବର୍ଷା।
ହୁଁ।
ତାକୁ ବଡ ଯାଏଁ ବର୍ଷା ପୁରା ଠୋପ ଠୋପେ ଠୋପେ ଠୋପେ ହଉ ପଛେ ଜୁର୍ ବର୍ଷା।
ହୁଁ ହଁ ବର୍ଷା ଟା ବି ହେଲା ଟିକେ ଭଲ ହେଇଚି।
ତଥାପି ତ ଆଜି ସକାଳୁ ଗରମ ଯେ ଜୋର୍ ରେ।
ହୁଁ ତା ଗରମ ତ ଜୋର ହଉଚି ବର୍ଷା ଟା ବହୁ ଦିନୁରୁ ହେଇନଥିଲା ନା ହେଲା ଟିକେ ଭଲ ହେଲା ଲୋକମାନେ ସ ଚାଷ ବାସ କିଛି କାମ ଆରମ୍ଭ କରିପାରୁ ନଥିଲେ ସବୁ ତଳା ବୁଣି ଦେଇଥିଲେ ଧାନ ରେ। ଗଜା ହଉନି ଆଜି ଯାଏଁ ବର୍ଷା ହେଲା ସବୁ ଗଜା ହେଇକି ଉଠିବ।
ହଁ ହଁ।
ଆ ହଇରା ଲୋକମାନେ ଚାଷ ପାଇଁ ଆସିକି ହେଇଗଲାଣି ଆସିକି କୋଉ ମାସ ହ ଜୁନ୍ ଜୁଲାଇ ହବ ଦେଖିଲା ବେଳକୁ ଲୋକଙ୍କର ଚାଷ କାମ କିଛି ହେଇନି।
ପାଠ ସବୁ ହଉ ଏମତିଆ।
ଟାଇମ ସିନା ହେନ ଚାଷ ଟା ଠିକ ଟାଇମ ରେ ହବ। ଠିକ ସମୟରେ ଯଦି ନ ବୁଣିବେ ଧାନ ଫଳ ନ ଉଠିବ ରହିଲା ପୁଣି ବର୍ଷା ବର୍ଷା ନହଲେ ପୁଣି ରନ ଡେରି ହେଇଯିବ ନାଇଁ କି।
ହଁ। ଏଇଆ ତ ବର୍ଷା ହଉନି ଆଉ ଚାଷରେ ସେଇଟା ସବୁ ସବୁବେଳେ କୋଉ ବର୍ଷ ହେଇ ସାରିଲା ପରେ ଧାନ ବର୍ଷା ହଉ ଚି। କା ହଉନି ଚାଷୀମାନୋନେ ହଇରାଣ ହଉଛନ୍ତି ବ
ଏ ଦେଖୁନୁ ସବୁ ବର୍ଷ କେମିତି ଠିକ ଧାନ ପାଚିଲା ବେଳକୁ ଗୋଟେ ଗୋଟେ ବାତ୍ୟା ଆସୁଛି। ଏମିତିରେ ଚାଷ କାମ ଠିକ ସେ ହେଇନଥିବ। ଅମଳ ଟାଇମ ରେ ଠିକି ବର୍ଷା। ସେବ
ଆତିକି ସେିଲି
ହୁଁହୁଁ ହଁ ବା।
ଚାଷୀମାନେ ହଇରାଣ ହୋଉଚନ୍ତି ଆଉ ବର୍ଷା ପାଇଁ ଆଉ।
ହୁଁ ସବୁ ସେ ବର୍ଷା ଉପରେ କଥା।
ଠିକ ସମୟରେ ଯେତେବେଳେ ବର୍ଷା ଦରକାର ସେତେବେଳେ ବର୍ଷା ହଉନି ଯେତେବେଳେ ବର୍ଷା ଦରକାର ନାହିଁ ସେତେବେଳେ ବର୍ଷା ହଉଛି। ଟିକେ ଦେଖିବୁ ଉଁ ଧାନ ପାଚିଲା ବେଳେ ବର୍ଷା ଜୋରେ ହବ। ସେତେବେଳେ କିନ୍ତୁ ଉଁ ଉଁମ ଦରକାର ନାହିଁ ବର୍ଷା।
ହୁଁ ସେଇଟା। ସେଇ ବର୍ଷା ଜୋରେ ହବ କିନ୍ତୁ ଯେତେବେଳେ ତା ମାନେ ଇଏ ଚାଷ ଷ୍ଟାର୍ଟ ସେତେ ଗଲା ବେଳକୁ ବର୍ଷା ଦରକାର ପାଣି ଦରକାର ସେତେବେଳକୁ ବର୍ଷା ହବନି ଶୁଖିଲା ପଡିଯିବ।
ହଁ ପରା। ଆଉ ତମର ଚାଷ ବାସ କ ତମର କରୁଛ ନାଁ ଏ ବର୍ଷ।
ଆମର ଦେଇ ଦେଇେ ଦେଇଛନ୍ତି। ବଖରା ଦେଇ ଦେଇେ ଦେଇଛନ୍ତି ଲୋକଙ୍କୁ ସେ ଯୋଉ ଖତ ଦେଇ ଦେଇଛନ୍ତି। ହୁଁ ସାର ଚାଉଳ ଧାନ ଦେଇ ଦେଇଛନ୍ତି ସେ ତାଙ୍କର କରିକି ଅଧା ରଖିବେ ଅଧା ଦେବେ ଆଉ।
ଓହୋ ହଁ ତମର କିଏ? କରିବ ହଁ ଆମର ବି ତ ସେଇଆ ଆଉ। ଆମର ବି ସେଇଆା କିଏ କରିବ ନିଯେ ଏତେ ହଇରାଣ ହେଇକି।
ହୁଁ ଖତ ଦେଇଦଉଛନ୍ତି ସେ ତାଙ୍କର ଟ୍ରାକ୍ଟର ରେ ଆସି ପକେଇକି ଟ୍ରକ ରେ ଆସିକି ନେଇଯାଉଛନ୍ତି ପକେଇ ଦଉଛନ୍ତି ଆଉ ତା ପଇସା ବି ଟିକେ କିଛି ଦେଇ ଦଉଛନ୍ତି ସାର ବି କିଛି ଦଉଛନ୍ତି।
ହୁଁ।
ଆଉ ଧାନ ଦେଇ ଦଉଚନ୍ତି ଯୋଉ ବୁ ବୁଣିବା ପାଇଁ ସେ ଏତିକି ଦେଇ ଦଉଛନ୍ତି ଆଉ ପଛରେ ଯାହା ଦରକାର ହଉଛି ପଇସା ଫଇସା ଦଉଛନ୍ତି ଅଧା ଅଧା ଧାନ ହେଲେ ଅଧା ଅଧା ଭାଗ କରିଦଉଥିଲେ ଆଉ।
ପୁରା ଅଧା ଦଉଚନି ଗଲା ବର୍ଷେ ତମର ଭଲ ଧାନ ହେଇଥିଲା ନା।
ହଁ ସେମିତି ଆଉ। ବର୍ଷା ପାଇଁ ତ ଦେଖୁଚ
ଉଁ ହୁଁ।
ତମର।
ହ ଆମର ବେଶୀ ଧାନ ହେଇନି ସେ ଭଲବାସ ସେଇ ବର୍ଷା ଫର୍ଷା ପାଇଁ ସେ ଲୋକ କିଏ ଏତେ ଦଉନାହାନ୍ତି ଭଲସେ ଧାନ ରଖି ଦଉଚନ୍ତି ଉଁ ଅଧା ଦବା କଥା ସେ ଦଉନାହାନ୍ତି।
ନିଜେ ଚାଷ କରୁଛ ନା ଉଁ ଦେଇ ଦଉଚ?
ନା ଆମର ବି ସେଇ ବଖରା ଦେଇ ଦଉଛନ୍ତି ସେ ତାଙ୍କ ମନ ଖୁସିରେ ଯାହା ଦଉଛନ୍ତି ଆଉ ଧନ ଆଉ।
ଆଉ ଏ ବର୍ଷ କା କାଜୁ ଇଏ ହେଲଣିି ନା ନାଇଁ?
କାଜୁ ତ ମୁ ଜାଣିନି ରେ। ଆମର ବୁଝୁନାହାନ୍ତି ପା ଆଉ। ନାଁ
ସେ ବାଡ଼ି ତାହେଲେ ଖାଲି ପଡ଼ିଛି ସେମିତି।
ନା ନା ସେଟା ସେ ମୋ ଦାଦା ଘର ବୁଝୁଛନ୍ତି।
ଓହୋ।
ଆଉ ଆଜି ତ ରବିବାର ଅଛି ତମ ପୁଣି ତୁ କଣ ଖାଇବୁ ତୋ ବୋଉ କଣ ରୋଷେଇ କରିକି ଯାଇଛି ନା ତୋ ପାଇଁ ପାଇଁ ନା କଣ?
ନା ବୋଉ ରୋଷେଇ କରିନି ଦେଖିଆ ସାନମା ଘର କୁ କହିଦେଇକି ଯାଇଚି ବୋଉ। ହଟିରେ ଖୁଡ଼ି କଣ କରୁଛନ୍ତି? ରୋଷେଇ ସେଇଆ ଖାଇ
ତ ଆଜି ଭଲ ଅଛି ରବିବାରେ।
ହଁ ଖୁ -ଯାହା କରିବେ ଆଉ। ମୁଁ ତ ସକାଳୁ ପଳେଇ ଆସିଛି ଦୋକାନ ମୁଁ ଆଉ ଜାଣିନି ଭଲସେ। ଟିକେ କଣ କରିଥିବେ ଖାଇବାକୁ ଆଉ।
ହଁ ଆଉ ତୋ ଯୋଉ ଯାଇଛନ୍ତି ତୋ ମାଉସୀ ଝିଅକୁ ଦେଖିବା ପାଇଁ ଆସିବେ ନା?
ହଁ।
ତାହେଲେ ଖାଇବା ପିଇବା ହବ ନା, ନା ଖାଲି ଏମିତି?
ନା ନା ଖାଇବା ପିଇବା କରିବେ।
ହଁ, ହଁ।
ମଟନ ଫଟନ କରିବେ କି କଣ ସାଧାରେ ପନିର ପନିର ଛତୁ ଫତୁ କରିବେ।
ହୁଁ।
ହବ ବୋଲି ରୋଷେଇ ଫୋଷେଇ
ତ ବୋଉ ଯାଇଛି ରୋଷେଇ ଫୋଷେଇ କରିବ ଆଉ।
ରୋଷେଇ ଫୋଷେଇ ସାହାଯ୍ୟ ଫାହାଜ୍ୟ ଟିକେ କରିବ।
ହୁଁ ଆଉ ତା ମାଉସୀ ତ ମାଉ ସେକୁଟିଆ ହଇରାଣ ହବ। ଆଉ ଗୁଲୁ ଘରକୁ ଆସିଛି ନା ଆସିନି?
ନା ଗୁଲଦେଇ ର ତ ଡିୟୁଟି ସବୁବେଳେ ରହୁଛି ସେ ଆସିନି ଆଉ। ଡିୟୁଟି ରଉଛି ଛୁଟି ବି ନାହିଁ ଏତେ। ଏଟାଇ ସେ ଆଉ ଏତେ ଆସିପାରୁନି।
ହଁ। ସେ କୋଉଠି ଅଛି କି?
ସେ ଭୁବନେଶ୍ୱରରେ କୋଉଠେ ସିଲେଇ କମ୍ପାନୀ ନା କଣ କମ୍ପାନୀରେ ଏମିତି ଅଛି।
ହୁଁ, ହୁଁ। ସେଇଠି ତାହେଲେ ଘରକୁ ପୁଣି କେବେ କେବେ ଆସୁଛି?
ଏହି ରଜରେ ଆଉ
ମାସରେ ଥରେ ନା ଦି ମାସରେ ଥରେ ଏମତି ଆସୁଛି?
ନା ସେମିତି ବି ନାହିଁ କେତେବେଳେ ଏଇ ରଜ ଫଜ ଟାଇମ ରେ ଆସୁଛି। ଏ କି ତାର ଯୋଉ ଛୁଟି ତାର ବହୁତ କମ ଛୁଟି।
ହୁଁ।
ଏଇ କେତେବେଳେ କେମିତି ଛୁଟି ମାନେ ଟିକେ ଅଧିକ ତିନି ଚାରି ଦିନ ଛୁଟି ହେଲେ। ପଳେଇ ଆସେ ଘରକୁ ଆଉ।
ଓହୋ!
ନହେଲେ ତ ଆସେନି ସିଏ। ତିନି, ଚାରି ଦିନ ଛୁଟି ହେଲେ ଯାଇକି ଆସେ ସିଏ। ଆସିବୁ ଏଇ ତୁ ଦୁର୍ଗା ପୂଜା ସେ ପଳେଇଆସେ।
ହଁ, ସେ ବଡ଼ ଛୁଟି ରେ ଆସୁଥିବ ଆଉ। ଆଉ କଣ କେତେବେଳକୁ ଫୁଣି ତୁ ଦୋକାନରୁ ଘରକୁ ଆସିବୁ?
ମୁଁ ସେଇ ଏଗାରଟା ସାଢେ ଏଗାରଟାରେ ଲୋକ ତ ନାହାନ୍ତି ସେଇ ଏଗାର ଟା ସାଢେ ଏଗାରଟା ବେଳକୁ ଦେଖିଆ ନହେଲେ ପଳେଇବି ଆଉ।
ଓହୋ! ବେପାର ଭଲ ହଉଛି ନା?
ନା, ସେମିତି ଆଉ।
ଉହୁଁ ଆଉ ଯୋଉ କୋଉଥିରେ ଯାଇଛୁ?
ସାଇକଲ।
ସାଇକଲ ରେ ଯାଇଛୁ ନା,
ଆଁ।
କେତେ ବାଟ କି ତମ ଘର ପାଖରୁ?
ହଁ ଗୋଟେ କିଲୋମିଟର ପାଖାପାଖି ହେଇଯିବ।
ହଁ ଅଳ୍ପ ବାଟ ଆଉ।
ହଉ ତାହେଲେ କଣ କରୁଛ କର ଆଉ।
ହଉ ତାହେଲେ ରଖ।
ହଉ।